ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଇ ହଁ ହ ବର୍ତ୍ତମାନ ଶୁଭିଲା। ଆ। ହଁ ଆଉ କଣ କରୁଛୁ।
ହଁ କରିବି ତ ଲୋକ ଆସିଲେ ନ ଉପରେ ବସିକି ଫିଲ୍ମ ଟଡା କର କିଛି ଭଲ ଫିଲ୍ମ ମିଳିଲି। ପଲେଇଆଇଲେ
ଆଚ୍ଛା। ମୁଁ କିଛି ନାଇଁ ହାଉସଫୁଲ ଫୋର ଦେଖଥିଲି ଟିଭିରେ ସେ ଦେଖଥିଲ ବି ଆସିି ଆଉ ସେ ସ କଥା ହଉଛନ୍ତି ତ ମପଡ଼କୁ କଳସିଲ ହୁଁ -ହଁ ଆଜ୍ଞା। ହଁ ଭ ସେ ତିନି ଜଣ କଥୋପକାର୍ଥନା କରୁଛନ୍ତି।
ଆଚ୍ଛା।
ହଁ।
ହଉ -ହଉ ଆଉ ତମର ଦିଦି ଆଜି କାଇଁ ପଳେଇଲା ଦିଦି କଣ ଭୋ ସେଟା କାମ ଅଛି।
ହଁ ଆରେ ଦେଖ କର୍ମ କ୍ଷେତ୍ରରେ ଗୋଟେ ମନୁଷ୍ୟ ଉଠୁ ।
ହୁଁ ହୁଁ।
ଆ ଟିଭିି ଶ ଅ ଦୁଇ ଚକିଆ ଯାନ ଦେଖିଛୁ?
କଣ -କଣ?
ପିଭି ଏ ସେ ନୂଆ ନେମ୍ ଦୁଇ ଚକିଆ ଯାନ।
ଆଁ।
ପି ଭି ଏ ସେ ରୋନିମ୍
ତମ ଭଏଶ୍ ନ ଆ ତ ପୁରା ଜୋଶ ଅଧିକ ଜୋର ଶୁଣା ହୋଉଚି ଟିକେ ଟିକେ ଫୋନ କୁ ଦୂରେଇ ରଖ।
ଶ୍ୱଦିସ ପିଉଚି
ହାଲୋ।
ଭଲ ଶୁଭିଲା।
ହଁ ଏବେ ଶୁଭିଲା।
ମଶାଣି ଦେଖିଛୁ? ହଁ ସେଟା ଭଲ ଦିଶୁ ଯାଉନି।
ହଁ ଭଲ ଲାଗୁଚି ମତେ କାଇଁ ପଚାରୁଚ ତମେ ତ ତମ ମାମୁନି କତିରୁ ଆଣିବ ନା ମୋତେ କାଇଁ ବଜାରୁଚ?
ମୋଶହ କପ୍ଲୁଟେବୁଲୁ ତ?
କଣ?
ତୁମେ ସବୁଳେ ତୁମେ ଠିକ୍ ଠାକ୍ ବସିପାରିବୁ ତ ସେବାଲିରେ ଗୋଳେଇ ପାରିବୁକିନ୍ତୁ
କଣ ମତେ ମାନେ କଣ କହିଲ ଜଣା ପଡୁନି ତମେ କଣ କୋହୁଛ ଅଧିକ ଜୋରରେ ଶୁଣା ହୋଉଛି ୟାତ ପୁରା କମ ଶୁଣାହୋଉଚି କଣ କହୁଛ ଆଉଥରେ କୁହ ତ? ହଁ ଏବେ ଶୁଭିଲା।
ହଁ ବାସ୍ ତ ମୁଁ କହିଲି କି ସି ତୁ ତା ଦେହରେ ବସିପାରିବୁ। ତ ଗଳି ଗାଳି ପଡିବୁନି ତ?
ନା ଗଳିବିନି।
ହଁ ଗଳିବୁନି ତ ହୋଉ ଠିକ୍ ଅଛି ତାହେଲେ ପଇସା ଦବ ହୁଁ ବେଶୀ ନାଇଁ କୋଡିଏ ହଜାରଟି ଟଙ୍କା ଦୋବୁ ମୁଁ ବେଶୀ ତୁ ମାଗିଅଣିଚୁ ଚାହିଁବୁ ଆରେ ହଁ। ହା ହା ରେ ତୁ ବି ବସିିବୁ? ତୁ ବି ବସିବୁ ସେଥିପାଇଁ କହୁଛି କୋଡିଏଟି ହଜାର ଦବୁ।
ନା ମୋ ପାଖରେ ପଇସା ନାହିଁଁ ମୁଁ ମୋ ମୋ ପାଖରେ ପଇସା ନାହିଁ।
ମୁଁ ଇଏ କୋଉ ପ୍ରକାର କଥାବାର୍ତ୍ତା ଯେ
କୋଉ ପ୍ରକାର ମାନେ?
କୋଉ ପ୍ରକାର ମାନେ କୋଉଠି ପ୍ରକାର କଥାବାର୍ତ୍ତା?
କୋଉଁ ମୁଁଁ ପଇସା ଦେବି ଯେ?
ଆଛା ଆଛା ମତେ ଗୋଟେ କଥା କହିଲୁ ଭୁଲ ତୁମ ଘର ପାଖାପାଖି କୋଉଠି ଟିଭିଏସ୍ ଅଛି?
ଟିଭିଏସେ ସୋରୁମୁ ଘର ଭିତରେ ଅଛି।
ସତରେ?
ନାଆ ମି
କୋଉ କୋଉ ଗାଡି କୋଉ ଗାଡି ତମର ତ କୋଉ ଗାଡି?
ଆମର ହିରହଣ୍ଡା ଓଲା ଆଉ
ଆଁ ଆଉ
ଆଉ କିଛି ଜାଣିନାହିଁ।
ହଁ।
ହା ହା ଇ ସବି ତମର ଗାଡି ଗାଡ କିଣୁଚ ବିକୁଚ ଓ ସେଟା ଭିକାରୀ ସେଟା ବଡ ଲୋକ।
ସେ ତ ବଡ ଲୋକଯେ ସେଟା କଲ ଭିକାରୀ।
ନାହା ନାହା ଜମା ରୁ ନୁଁ ନାଇଁ ପିଣ୍ଟୁ ନାଇଁ ପିଣ୍ଟୁ
ଜମା ତମେ ତମର ଗାଡି ଆଣିବ ତମେ ମାମୁଁଙ୍କ ପଚାର ମାମୁଁ ଚଏସ୍ କରିବେ। ତମ ମାମୁଁଙ୍କୁ ନେଇକି ଯିବ ମୋତେ କାଇ ପଚାରୁଚ।
ନା ମୁଁ
ହଁ ଲୋ ହଁ ଲୋ ପଚାରୁଚୁ।
ତୁମେ ଆଉ ତୁମର କଥାବାର୍ତ୍ତା ତୁ ହିଁ ଦୁଇ ଜଣଙ୍କର ପାଇଁ।
ମୋ ମୁଣ୍ଡ ବିନ୍ଧା ହଉଛି ହେଲା।
ଆ ମୁଣ୍ଡକୁ ଚିପି ଦବା।
ମୁଣ୍ଡ ହାତ ତୁ ବେକ ବିି ଚିପି ଦବୁ ମତେ ଜଣା ଅଛି।
ନା ନା ବେକ ତୁମେ ଚିପିବ ମୁଁ ଚିପିବ ନାହିଁ। ଆଛା ମୁଁ ଅଛି ଏତେ ଜୋର ଥଣ୍ଡା ଏତେ ଜୋର ଥଣ୍ଡା।
ହଁ ଏତେ ଜୋରେ ଥଣ୍ଡା।
ହୁଁ।
ଏତେ ଜୋରେ
ଓହ ନିଶ୍ୱାସ ବି ଠିକ ସେ ହେଇପାରୁନି।
କଣ ହେଇପାରୁନି?
ନିଶ୍ଵାସ ବି ଠିକ ସେ ନେଇ ପାରୁନି କଣ ତୋର କାନ ଦୋଷ କି।
ହଁ ମୁଁ କାଲୁଣି ହେଇଗଲାଣି।
ହଁ ସେଇଟା କହ ବେଙ୍ଗ ଅଛି ତମ ଘରେ?
ନାାଇଁ ବେଙ୍ଗ ଫେଙ୍ଗ କେହିଁ ନାହାନ୍ତି ଆମ ଘରେ।
ବେଙ୍ଗ ନାହିଁ ଯଦି କିଛି ଥିବ।
ବେଙ୍ଗ ଥିଲା ବେଙ୍ଗ ଥିଲା ପଳେଇଲା।
ବେଙ୍ଗୁଲି ସହିତ ପଳେଇଥିବ ଆଉ।
ଉଁ ନାଇଁ ବେଙ୍ଗ ଥିଲା ପଳେଇଲା ମାନେ ମୋ ଜେଜେଙ୍କର ତାଙ୍କ ଭଉଣୀ ଆସ ଥିଲେ ହେଲା ତାଙ୍କ ଭଉଣୀ ଆସିଥିଲେ ତାଙ୍କ ନାଁ ହଉଛି ବେଙ୍ଗ। ତୁ ଗୋଟେ ମଜାକଥା ଦିନ ସେଦିନ ଯୋଉ ତୁ ମତେ କଲ୍ କରିଥିଲୁ ଖରା ବେଳେ କଲ୍ କରି ଖୁରୁଣି ସହିତ ଯୋଉ କଥା ହେଲୁ
ହଁ ହଁ ହଁ।
ସେଇଦିନ ସେ ମା କଣ ଏମିତି ଉଣ୍ଡୁଥିଲେ ମାନେ ସେ ସେ ବହୁତ ଡେଙ୍ଗା ତ ବୟସ ଆବେ ନ ନ ନଇଁ ପଡିଲେଣି ସେ ହେଲା ଏମତି ଧୀରେ ଧୀରେ ଚାଲି ଚାଲି ଆସିଲା ସେ ମତେ ଅନେଇଥିଲେ ମୋ ମା ଡାକେ ସେ ମାଉସୀ ମାଉସୀ କେହି ହେବେନି ମା ହିଁ ହେବେ ସେ।
ମାନେ ସେ କଣ ହେବେ ଜେଜେମା?
ହଁ ଜେଜେମା ହିଁ।
ଆଚ୍ଛା ଜେଜେମା ଆଚ୍ଛା।
ହଁ ସେଇଠୁ ଆରେ ନାଇଁରେ ମୋ କଥା ଶୁଣି ସାରେ ତାପରେ କହିବୁ।
ହଁ ହଁ ହଁ।
ସେ ସେ ମା ହେବେ ମୁଁ ବସି ପିଆଜ କଟୁଛି ମୋ ସେ ମା ମତେ ଅନେଇଥିଲେ ହେଲା ମୁଁ ଖୁଡ଼ି ସେଇଠି ଖୁଡ଼ି ସେଇଠି ଠିଆ ହେଇକି ଶାଗ କାଟୁ ଥିଲେ। ମୁଁ କହିଲି ଖୁଡ଼ ହଁ ଖଡ଼ି ସେଠି ଖୁଡି ବି ସେଇଠି ମୁଁ କହି କହିଲି ଆଉ ଖୁଡ଼ି ଦେଖ ବେଙ୍ଗ ଖୁଡ଼ି କହି ଖୁଡ଼ି ପଚାରିଲେ କୋଉଠି ବେଙ୍ଗ ମୁଁ କହିଲି ଠିଆ ହେଇକି ଅନଉଛି।
ଭାଇ ଜେଜେମା କିଛି କହିଲେନି?
ସିଏ ହସିଲା।
ହଁ ଜେଜେମା ମାନେ କୋଉ ଜେଜେମା ସେ?
ମୋ ମାନେ ମୋ ଯୋଉ ବାବାଙ୍କ ମଉସା
ହଁ ବାବାଙ୍କ ମଉସା ବାବାଙ୍କ ମଉସା। ବାବାଙ୍କ ମାଉସୀଙ୍କ ସ୍ଵାମୀ।
ହଁ।
ବାବାଙ୍କ ମାଉସୀ କିହିଲେ ବାବାଙ୍କ ମାଙ୍କ ଭଉଣୀର ସ୍ଵାମୀ।
ହଁ ସ୍ୱାମୀର ସ୍ୱାମୀର ଭଉଣୀ।
ସ୍ୱାମୀ ର ଭଉଣୀ ମାନେ
ହଁ ହୁଁ ସେଇଥି ପାଇଁ ସେ ଜେଜେମା।
ଆଚ୍ଛା ଜେ ଜେମା ଜେ ଜେମା।
ହଁ ଜେ
ଆଛା ହଁ ମୁ ସବୁ ଜାଣିଚି। ଜାଣିନଥିବେ ତମ ଠାରୁ ଅଧିକ।
ହଁ ମତେ ଜଣ ଆ ତମେ କେତେ ଓଲ୍ଡେଇଛ ଥାଉ ଆଉ କୁହନି।
ହଁ ଦୁର୍ଭାଗ୍ୟ ଦୁର୍ଭାଗ୍ୟ ଥିଲା ତାର। ବନେଇବାକୁ ଦୁର୍ଭାଗ୍ୟ। ଆଛା ଦବ ଦବ ଦବ ସେ କଣ ଭାରି ବିଜି ଅଛିଆ ଜି ବ୍ୟସ୍ତ ବହୁତ ବ୍ୟସ୍ତ ସେ କଣ ଶୋଇଥିଲା ଶୋଇକି ଉଠିଲା ଶୋଇକି ଉଠି ତାପ କୁଆଡେ ଯାଇଛି ଭ୍ରମଣ ପାଇଁ।
ହୁଁ ହୁଁ ତାଙ୍କ ଜୀବନରେ ଏମିତି ହିଁ କାମ ହେଲା ଭ୍ରମଣ କିଛି ନାହିଁ। କିଛି ମାନେ ବିଜି ଜିନିଷ ହେଇଛି। ସେରେ କିଛି ନାହିଁ ସେ ବାହାରେ ବୁଲିଲା ଛଳିଆ ତାଙ୍କ କିଛି ଜିନିଷ ନାହିଁ କାମ।
ଖା ଇଆଡେ ସିଆଡେ ସିଆଡେଇଆଡେ ବୁଲୁଛି ବସିକି।
ସେଟା ମତେ ବି ଜଣା ଅଛି ତମର ବି ତମର ତ କିଛି କାମ ଧନ୍ଦା ରୁହେନି।
ହଁ ହଁ କାଇଁ କହୁଚ।
ହଁ।
ଏଟା ସବୁ ଭୁ ଭୁଲ ଚିନ୍ତାଧାରା ଭ୍ରାନ୍ତ ଚିନ୍ତାଧାରା।
ହଁ ହଁ କେତେ ଭ୍ରାନ୍ତ ଚିନ୍ତାଧାରା ସେଟା ମତେ ଜଣା ଅଛିଟା ତମର କି ମୋର ସେଇଟା ମତେ ବି ଜଣା ଅଛି।
ହଁ ହଁ। ଆଉ କଣ କହିଲୁ ନା?
ହୁଁ ନାଇଁ ନାଇଁ ତମେ ବା ଘର ପାଇଁ କଣ ରଙ୍ଗ ଆଣିଥାଆନ୍ତା ଆଣିଲ?
ହଁ ରଙ୍ଗ ନାଇଁ ନାଇଁ ଆଜି ଆଉ ଗଲିନି।
ଆଉ
କାଲି ଯିବି।
ଆଚ୍ଛା।
ହଁ ଆଜି ନାନାକୁ ଖାଲି ଫୋପାଡ଼ି ଦେଇକି ଆସିଲେ ଆଁ
କାହିଁ ତମେ ଦିନେ କଳେ ଡାକ ନା କିି ଆସେ ଆମ ଘର ନୂଆ ଇଏ ହଉଛି ଆଉ
ତ ଆମ ଘର ପୁରା ହେଇସାରୁ ଆଗଟା କଲର ହଇସାରୁ ରଙ୍ଗ ହଉଛି ରଙ୍ଗ ହେଇସାରୁ ତାପରେ ଡାକିବି।
ଆଉ ତମେ କେତେ ଡାକ ଥାଉ ମୁଁ କହିଲା ପରେ ଯଆ କହୁଛି ଯେ ମତେ କହିଲା ପରେ ସେ କହୁଛି
କାମ ରହୁଛେ ଆମ ଘରେ ଏତେ କାମ ରହୁଛେ ଯଦି ତୁ ବି ଆସିବୁ ତ ତତେ ବି କାମରେ ଲଗାହବ ଯେ ମାଟିବୋହ ଇଟା ବୋହ ନହେଲେ ଘରେ ତିଆରି କର ଏଇଆ କର କୁହାହବ ତତେ ବୁଝିପାରୁଛୁ। ସେଥିପାଇଁ ତ ଡକାହେଲା ତୁ ଏଇଠୁ ଦିଟା ଇଟା ବୋହିକି ନେଇଥିବୁ ସେଠି ମାଟି ତଳକୁ ମାଟି କାମୁଡି ପଡିବୁ।
ଆଚ୍ଛା ଆଚ୍ଛା ନାଇଁ ମୁଁ ଏତେ ବି କମଜୋର ନାହିଁକି ମାଟି କାମୁଡି କ ପଡିବି।
ମାଟି କାମୁଡି ନ ପଇଲେ ମାଟି ଚାଟିକି ପଡିବୁ ଆଉ କିନ୍ତୁ ପଡିବୁ।
ନା ମୁଁ ଏତେ ବି କମଜୋର ନୁହେଁ କି ପଡିଯିବି।
ଆଉ ପଡିଯିବୁ। କେତେଟା ଇଟା ନେଇପାରିବୁ ତୁ କହ ଗୋଟେ ଥରକରେ?
ଗୋଟେ ଥରକେ ଦିଇଟା। ଦିଟା ହାତରେ ଦିଟା।
ବାସ୍ ମୁଁ କେତେଟା ନିଏ ଯାଣିଛୁ ମୋ ଟେ ଥରକରେ ଆଠଟା ଆଠଟା।
ହଁ ତମର ଆଠଟା ହାତ ଅଛି ତମେ ଆଠଟା ନବ। ମୋର ଦିଟା ହାତ ଭଗବାନ ଦେଇଛନ୍ତି ମୁଁ ଦିଟା ନେଉଛି।
ଯଉ ହାତରେ ହାତରେ ନୁହଁ ଯୋଉ କଡେଇ କଡେଇ ମାନେ କରେଇ ଯୋଉ ରୋଷେଇ କଡେଇ ନୁହଁ ଯୋଉ ମୂଲିଆ ମାନେ ମୁଲିଆ ମାନଙ୍କର କଡେଇ ହଁ। ସେଇ କୋଡେଇରେ ଚାରି ଥାକ କରିକି ଆଠ ଟା ନେଇକି ମୁଣ୍ଡେଇକି ନେଇକି ଯାଏ। ମୁଣ୍ଡରେ ଗାମୁଛା ବାନ୍ଧିଦିଏ ନେଇକି ଯାଏ ଇଟା କଣ ମୂଲିଆ ମୁଁ ମୂଲିଆ କାମ କଲେ ବି ହୁଅନ୍ତା ଦିନକୁ ପାଞ୍ଚଶହ ପାଞ୍ଚଶହ ପଚାଶ ମିଳିବଯିବ। ଆଉ ଖାଇବାକୁ ପିଇବାକୁ ମିଳିବ ଶଇଲା। ପାଞ୍ଚଶହ ହେଲେ ଆମର ମାସକୁ କେତେ ହେଲା?
ଛଅ ହଜାରେ। ପନ୍ଦର ପନ୍ଦର ସରି ସରି ସରି ପନ୍ଦର ହଜାର।
କୋଉ ପ୍ରକାର ଭାବରେ ତୁ ହିସାବ କଲୁ?
ନାଇ ସେ ପାଟିରୁୁ ବାହାରି ଗଲା।
ହୁଁ ପନ୍ଦର ହଜାର ତ ଟିକେ ଯେତେବେଳେ କାମ ବେଶୀ ଅଧିକା ଜାଣିଯିବି ମୂଲିଆରୁ ମିସ୍ତ୍ରୀ ହେଇଯିବି। ମିସ୍ତ୍ରୀି ହେଲେ ଛଅଶହ। ଆଉ ତାପରେ ଏମିତି ଆଉ କଣ ଛଅଶହ ଟଙ୍କା ହେଲାଣି ଆଉ କଣ ଅଛି। ଛଅ ମାସ ହେଲେ ଆଉ ଏକ୍ସଟ୍ରା ମାସରେ ତିନି ହଜାର ଅଠର ହଜାର ଟଙ୍କା ମାସ କୁ। ମାନେ ଦେଖ ମୁଁ ଚାରି ଛଅ ଘଣ୍ଟା କାମ କରିବି। ଚାରି ଛଅ ଘଣ୍ଟା ଅଠର ହଜାର ଟଙ୍କା ମାସକୁ।
ହଁ ତ ତାହେଲେ ତାହାଲେ ଏମ୍ ସି ଏ କାଇଁ ପଢ଼ୁଚୁ।
ଭାବୁଚି ରିଜାଇନ୍ ଦେଇଦେବି।
ଆବେ ରିଜାଇନ୍ ଦେଇଦବୁ ଭାବୁଚେ।
ଆରେ ସେଟାକୁ କଣ କୁହନ୍ତି ତ ଟି ସି ନେଇଯିବି। ହଁ ରିଜାଇନ୍ ଟା ଚାକିରି କଲେ କୁହନ୍ତି ଓ ହଉ ସେଇ ଏକା କଥା।
ହୁଁ ଆଚ୍ଛା।
ଆଉ ହଁ।
ଆଜି କୁଆଡେ ବାହାରକୁ ଯାଇନ?
ବାହାରକୁ ନାଇଁ ଯାଇନି ଦେହ ତ ବହୁତ୍ ଅସୁସ୍ଥ ମୋର ବାହାରକୁ କୁଆଡେ ଯିବି।
ଆଚ୍ଛା।
ହୋଉ ଖାଲି ଯୋର ଜବରଦସ୍ତ ଥିରି ଯା ବସିବା କଥା ଆଉ ଶୋଇବା କଥା ଆଉ। ହଁ ପ୍ରତିଦିନ ଆସୁଛି।
ଯେହେତୁ ଆଉ ତମକୁ ଛାଡିକି
ଦର୍ଶନ କରି ଯାଉଛି। ସେ-ସେ ମୋର ଅତି ପ୍ରିୟର ବନ୍ଧୁ। ଅ କିମ୍ବା ବାନ୍ଧବୀ। ଦି ଟାଙ୍କ ଭିତରୁ ଯୋଉ କୌଣସି ଗୋଟେ। ଆଉ ଆଉ କଣ?
ହଁ ଆଉ ତମର ଆଜ ତମର ଆଜି ଖାଇବାକୁ କଣ?
ଆମର ବା ଚିକେନ ଥିଲା ଖରାବେଳେ। ଆଉ ରାତିରେ ଖାଇବୁ ଆଉ।
ଆଛା ତୁ ଅଧିକ ଯଦି ତ ଚିକେନ୍ ଖାଇଥିବୁ ତୁ ହଗି ହବୁ।
ନା ନା ମୁଁ ଅଧିକ ଖାଉନି। ତିନ ରୁ ଚାରି ପିସ୍ ଖାଉଛି କାହିଁକିନା ମତେ କିଛି ସ୍ଵାଦ ଜଣାପଡୁନି। ମତେ ସ୍ଵାଦ ନ ଜଣା ପଡିଲେ ମତେ ଖାଇବାକୁ ହିଁ ଇଚ୍ଛା ହୁଏନି। ସେମନ୍ତି ଖାଲି ଦେଖି ଦେଇକି ରହିଯିବି।